ହଁ ଭାଇ ନମସ୍କାର କଣ କରୁଚନ୍ତି?
କଣ ଏଇଠି ଆସିଥିଲି ମେଡିକାଲ ଟିକେ।
ଓ ହୋ ଆଜି ଦିନ ଆପଣ କେମିତି ଗଲା?
ହୁଁ ଏମିତି ଚାଲିଚି ଆଉ।
ହଁ କଣ ଖାଇଚନ୍ତି?
ହେଇଥିଲି ଭାତ ଆଉ ସାଧା ସାଧା ଦିଟା ଟିକେ ଆଉ।
ଏବେ କଣ ପଢାପଢି କରୁଚନ୍ତି ନା କାମ କରୁଚନ୍ତି?
ନାଇଁ ପଢାପଢି ସରିଲାଣି।ତମର?
ହଁ ମୋର ବି ଏବେ ଗ୍ରାଜୁଏସନ ସଇଲା। ଏବେ ବହୁ ଗୋଟେ ଜବ୍ ଖୋଜୁଚି ଆଉ।
ଗ୍ରାଜୁଏସନ ସରିଲା କଣ ହେଇଥିଲେ ଷ୍ଟ୍ରିମ୍ କଣ ନେଇଥିଲେ?
ମୁଁ ମୋର ଥିଲା ବି ସି ଏ କମ୍ପ୍ୟୁଟର ଆପ୍ଲିକସନ୍ ଥିଲା।
ହୁଁ।
ଆପଣଙ୍କର କଣ ଥିଲା ଷ୍ଟ୍ରିମ୍?
ମୋର କମର୍ସ ଥିଲା।
ହଁ, ହଁ।
ହୁଁ।
ଆଉ ଏବେ ପ୍ଲାନିଂ କଣ? ଆଗକୁ କଣ କରିବେ?
ଆଗକୁ ମୋର ଏବେ ଛୋଟ ଜବ୍ ଗୋଟେ ଚାଲିଛି ଆମର। ମୋମୋସ୍ ବିଜନେସ ଗୋଟେ କରୁଛି।
ଓନ୍ ବିଜିନେସ୍।
ହୁଁ।
ଆଗକୁ କଣ, ବୁଲିବାକୁ କୁଆଡେ ଯିବାକୁ ପ୍ଲାନିଂ ଅଛି ନା ନାଇଁ?
ବୁଲାବୁଲି କରିବାକୁ ଏବେ ଯିବାର ଅଛି ଆମର ଘଟଗାଁ । ଏମିତି ଘଟଗାଁ।
ହଁ, ହଁ।
ସେଠିକି ଯିବାର ଅଛି।
ଫ୍ୟାମିଲିିଙ୍କ ସହ ନା? ସାଙ୍ଗମାନଙ୍କ ସହ?
ଏମିତି ଫ୍ରେଣ୍ଡ ସହ।
ମୁଁ ବି ଯାଇଥିଲି ଏଇ କିଛି ମାସ ତଳେ ଘଟଗାଁ, ବାଇକ୍ ରେ ସାଙ୍ଗମାନଙ୍କ ସହ। ବହୁତ ଭଲ ଲାଗିଥିଲା।ଆପଣ ବାଇକରେ ଯାଆନ୍ତୁ ଭଲ ଲାଗିବ।
ଓହ, ଆପଣଙ୍କ ଫ୍ୟାମିଲି କେଏ କିଏ ଅଛନ୍ତି?
ଆମ ଫ୍ୟାମିଲିରେ ବାପା, ମା ଆଉ ସାନ ଭଉଣୀ ଟେ ଅଛୁ ଆଉ।
ହୁଁ।
ଆପଣଙ୍କ ଫ୍ୟାମିଲିରେ?
ଆମର ସେଇ ସାନ ଭଉଣୀ ମୁଁ ବଡ ଦି-ବା ମାରେଜ ସରିଲାଣି ମାମା ଅଛନ୍ତି ଆଉ। ଆଉ। କଣ ଦର୍ଶନୀୟ ସ୍ଥାନ, କଣ ଅଛି ତମ ପେଟ?
କଣ କହିଲେ?
ମୁଁ କହିଲି ଆପଣଙ୍କ ଏବେ କୋଉ ଜିଲ୍ଲାରେ, ଯାଉଛି ଆପଣଙ୍କ ଡିଷ୍ଟ୍ରିକ?
ମୋର, ମୋର ଏଇ ଖୋର୍ଦ୍ଧାରେ ହିଁ ମୁଁ ରହୁଛି।
ଖୋର୍ଦ୍ଧାରେ । ଉପୋର ଖୋର୍ଦ୍ଧା।
ନା ନା ପବ ଗଦା, ଖୋର୍ଦ୍ଧା ଭୁବନେଶ୍ୱର ଆମାର।
ଭୁବନେଶ୍ୱର କଣ ହବ?
କଣ କହିଲେ?
ଭୁବନେଶ୍ୱର କୋଉ ଯାଗାରେ?
ଭୁବନେଶ୍ୱର ରେ ଆମର ଅ-ଅଛି ଯୋଉ ପୋଖରୀପୁଟ ସେଇ ପାଖାପାଖି ଆଉ।
ନା। ଆମର ନୟାଗଡ଼ ଡିଷ୍ଟ୍ରିକ୍।
ଓ ନୟାଗଡ ।ନୟାଗଡ଼ ର କୋଉ ଗାଁ?
ନୟାଗଡ ର ରାଣିବୁଡା ଜାଣିଚ?
ରାୟଗଡା ।ହଁ, ହଁ, ହଁ ଜାଣି ଜାଣିଲି, ଖଣ୍ଡପଡା ଆମର ବି ଖଣ୍ଡପଡା ବାବାଙ୍କର, ଖଣ୍ଡପଡା କିଆ ସେର
ହୁଁ।
ସେଇ ବା।
ସେଗୁଡା ଆମର ରାଣୀପଡା ଅଛି ଗୋଟେ।
ହଁ, ହଁ। ବେ ରଥଯାତ୍ରା ଆସୁଛି ଯିବି କି ନାଇଁ?
ହଁ ଯିବାର ଅଛି ସିଆଡୁ, ସିଆଡୁ ମାନେ ଏବେ ଯିବୁ ବୁଲିବାକୁ ସେଇଠୁ ଯାଇକି ଧରିକି ପଳେଇ ଆସିବୁ।
ହ, ହଁ ହୋଉ ଆଉ।
ହଉ ଏମିତି ପଢାପଢି ସରିଲାଣି ଆପଣଙ୍କର ନାଇଁ କି
ହଁ ପଢାପଢି ସରିଲାଣି ଏବେ ଗୋଟେ କାମ ଖୋଜା ଚାଲିଛି ଭଲ କାମ ଟେ ମିଳିଗଲେ ଭଲ ହବ
ହୁଁ ଆପଣ ବଡ ହାଲୋ
ହଁ କଣ କହିଲେ
ହେଲେ ଆପଣ ବଡ
ହଁ ମୁଁ ବଡ ମୋ ତଳେ ମୋ ସାନ ଭଉଣୀ
ହୁଁ ଭଉଣୀ କଣ ପଢାପଢି ପସନ୍ଦନାହିଁ
ହଁ ଭଉଣୀର ଏବେ ଯୋଉ ଦଶମ ସରିଲା ଚାଲିଚି ଆଉ କଣ ପକେଇଚି ପ୍ଲସ୍‌ ଟୁ କଲେଜ ପକେଇଚି
ଓ ହୋ କେତେ କମ ମାର୍କ ଥିଲା
ହଁ ମାର୍କ ଏତେ ଭଲ ନଥିଲା ଅଶି ନା ପଞ୍ଚାଅଶୀ ଏମିତି ଥିଲା ଅଶୀ ବୟାଶୀ ହେଲା
ହଉ ହଉ ଯେତିକି ହଉ ରଖିଛନ୍ତିତ
ହଁ ସେ ଯେତିକି ହଉ ଭଲ କଲେଜ ଟେ ହେଇଗଲେ ଭଲ ଆଉ
ହୁଁ ସେ କୋଉଠି ଖୋର୍ଦ୍ଧାରେ ପଢିବ ନା ଭୁବନେଶ୍ୱର ରେ
ନା ନା ଭୁବନେଶ୍ଵର ଆମ ଘର ହିଁ ଭୁବନେଶ୍ଵର ଭୁବନେଶ୍ୱର ରେ ଆମେ ରହୁଛୁ ଖୋର୍ଦ୍ଧା ଭୁବନେଶ୍ୱରରେ
ହୁଁ
ଡିଷ୍ଟ୍ରିକ ଖୋର୍ଦ୍ଧା ଭୁବନେଶ୍ୱରରେ ଆମେ ରହୁଛୁ
ଏ ପୋଖରୀ ପୁଟରେ ଅଛନ୍ତି
ହଁ ହଁ ପୋଖରୀ ପୁଟ
ହୁଁ ଆଉ କଣ ଖାଇଥିଲେ
ମୁଁ ଖାଇଥିଲି ଆମର ଆଜି ସେଇ ବୁଧବାର ଟା ଭାତ ଚିକେନ ଆଇଁଷ ଚିକେନ ଆଜି ହେଇଥିଲା ଭାତ ଚିକେନ ଖାଇଥିଲି ଆଉ
ତମ ମାମା କରିଥିଲେ
କଣ କହିଲେ
ମାମା ବନେଇଥିଲେ
ହଁ ଘରେ ବନେଇଥିଲେ ମୁଁ ବି ଟିକେ ସାହାଯ୍ୟ କରିଦେଇଥିଲି ମାମା ଙ୍କୁ ପରିବାରରେ ମିଶିକି କରିଦେଇଥିଲୁ ଆଉ
ହୁଁ ହଉ ଆପଣଙ୍କୁ ଆଉ ବୁଲାବୁଲି କରିବାକୁ ଯିବେ ନା ସେମାନେ
ହଁ ପ୍ଲାନିଂ ତ ଅଛି ଏବେ ନାହିଁ ଆଗକୁ ଅଛି ଡିସେମ୍ବର ନଭେମ୍ବର ଡିସେମ୍ବର ମାସରେ ବୁଲିବାକୁ ଆମର ଆ ବାରାଣାସୀ କାଶୀ ମଥୁରା ବୃନ୍ଦାବନ ବାହାରକୁ ଯିବାର ବୁଲିବାକୁ ଅଛି ସାଙ୍ଗ ମାନ କସ
ହୁଁ ସେ ଏ ସାଙ୍ଗମାନୋନ ଯାଇଥିଲେ ସବୁ କାଶୀ ବଧାବନ ଆମର ଅଯୋଧ୍ୟା ତାପରେ ସେ ସାଙ୍ଗ ମାନ ସ ଯାଇ ବୁଲିକ ଆସିଲ ତ ମୁଁ କହିଥିଲି ଯେ ଆଗୁଆ ଟିକେଟେ ବଜେଇଥିଲି ଆ ସେଥିପାଇଁ ସାଥିୀାତ ହେନାନ୍ତି ଲଜର
ସେଠିକ କଥା ଆଗୁଆ ଦି ମାସ ପୂର୍ବରୁ ଟିକେଟ କରିବାକୁ ପଡୁଛି ବି ଆମର ବି
କରିଦେଇଥିଲେ କେଦାରନାଥ ସବୁ ବୁଲିକି ଆସିଲଥିଲେ ଏବେ ଆଉ ଥରେ ଯିବେ ତାଙ୍କର ପ୍ଲାନିଂ ଅଛି କିନ୍ତୁ ଗଲେ ମୁଁ କହିଛି କ ମିଶିକି ଯିବାର ଅଛି
ନା ମୁଁ ବି ଯାଇଥିଲି ପୂର୍ବ ର ଏଇ ଜାନୁଆରୀ ମାସରେ ମୁଁ ଯାଇଥିଲି କେବଳ ମଥୁରା ବୃନ୍ଦାବନ ଯାଇଥିଲି ସାଙ୍ଗମାନାନଙ୍କ ସହ ଭସ ବୁଲିକି ଆସିଛି ଏଥର ପ୍ଲାନିଂ ଅଛି ସବୁ କାଶୀ ବନାରସ ମଥୁରା ଅଯୋଧ୍ୟା ତୁ ମିଶିକି ବୁଲିକି ଆସଲୁ ଆଉ।
ଠିକ ଅଛି ଆଉ ଓଡ଼ିଶା ଭିତରେ କଣ ବୁଲିଛ ମି।
ଓଡ଼ିଶା ଭିତରେ ଏଭିଦେ‌ ବୋହୁତ୍ ଜାଗା ପୁରୀ କୋଣାର୍କ ଘଟଗାଁ। ବୋହୁତ୍ ଜାଗା ଏମିତି ଅଛି ବୁଲିଛି ଦାରିଙ୍ଗ୍ ବାଡ଼ି ବୋହୁତ୍ ସାରା ନୟାଗଡ଼ ର ଆମର ଆପଣଙ୍କର ଖଣ୍ଟ୍ ପଡ଼ା ପାଖାପାଖି ମଦ୍ ରାଜ୍ ପୁରୁ ଅନୀଳ ମାଧବ କଟଳୀ ନ ମାଧବ। ଓ ଆଉ ଏମ୍ ତି ବୋହୁତ୍ ଜାଗା ଅଛି ବୁଲିଛି।
ନୀଳ ମାଧବ ମନ୍ଦିର ତ ଆର ଫେମସ୍ ଜାଗା ସେ ଆମର ମାଣତୀ ଗୋଳରାମ ରାଉ ସେଇଟା। ଉକନ୍ ଦାରୁ ବିମା କହିଲେ ବି ଚଳିବ ଆମର ଜଗନ୍ନାଥଙ୍କର।
ହଁ ସେଇ କଥା ବୋହୁତ୍ ଫେମସ୍ ସେଇଟା।
ଆଉ ଭୁବନେଶ୍ଵରରେ କଣ କଣ ଧଳସୂପ ଶାନ୍ତି ସ୍ତୂପ ଏରା ସବୁ ବୁଲ୍ ଛ।
ପ୍ରାୟ ଜାଗା ମୁଁ ବୁଲି ସାରିଛି ଯେମିତି ଧଉଳି ଲିଙ୍ଗରାଜ ମନ୍ଦିର ଆ ମୁକ୍ତେଶ୍ୱର ମନ୍ଦିର ବିନ୍ଦୁସାଗର୍ ବୋହୁତ୍ ଜାଗା ନନ୍ଦନ୍ କାନନ୍। ବୋହୁତ୍ ଜାଗା ଅଛି ବୁଲିବେ ବୁଲି ସାରିଛି ମୁଁ ଆପଣ କେବେ ଭୁବନେଶ୍ୱର ଆସି ବୁଲିଛନ୍ତି ମାନେ
ଭୁବନେଶ୍ୱର ଯାଇଛି ଏମିତି ବୁଲାବୁଲି ଟିକେ କରିପାରିନି। ହଏ ଜଗା ଇନ୍ ସର୍ ବିତି ନାଁ ପଚାରିଲି ଯିବା ବୁଲାବୁଲି କରିବା ଆଉ ସେତେବେଳେ ଗଲେ ଫୋନ୍ କରିବେ ଆପଣ।
ଠିକ୍ ଅଛି ହଁ ଆସନ୍ତି। କିଛି ନାହିଁ ପ୍ରୋବ୍ଲେମ୍ ନାହିଁ ଆସିବେ ବୁଲାବୁଲୁ କୋଡ଼ି ଦେଅତ ଟ
ମୁଁ କହିଲି ଆପଣ ଫୋନ୍ କରିଥିଲେ ଆପଣ ଟିକେ ଆସିଲେ ମିଶା ମିଶି କରି ବୁଲିବା ଆଉ। କଣ କଲେ ଆମେ ଟ୍ରେନ ଯାଇଥିବୁ କି ବସରେ ଯାଇଥିବୁ।
ହ
ତ ବାଇ ଫାଇ ନେଲେ ସିନା ବୁଲିବାକୁ ଭଲ ଲାଗେ ବାଇ ଫାଇ ନେବ ଯଦି ତେଲ ଫେଲ ପକେଇ ବୁଲିବ ଚ୍।
ଆପଣ ଆରାମ୍ ସେ ବୁଲିପାରିବେ।
ଆପଣଙ୍କ ବାଇକ୍ ଫାଇକ୍ ଅଛି?
କଣ କହିଲେ?
କହିଲି ଆପଣଙ୍କ ବାଇକ୍ ହେରିକା ଅଛି କି?
ଅଁ ବାଇକି?
ହୁଁ ନା ସ୍କୁଟି ଆପଣ ବୁଲିଛନ୍ତି କୋଉଥିରେ?
ହଁ ମୋର ବାଇକ୍ ମୁଁ ଗୋଟେ ବାଇକ୍ ଅଛି ହେଟା ଗୋଟେ ମୁଁ ବୁଲିଯାଏ ବାଇକ୍ ଅଛି ମୋର ଗୋଟେ ।
ଠି ଅଛି। ଗଲେ କେତେବେଳେ ଫୋନ୍ କଲେ ଆପଣ ମିସାମି ମିଉଟ୍ କଲେ ବୁଦିବୁଦି କରିବା ଆଉ। ଏମିତି ତ କୁଆଡ଼େ ଯାଇହଉନି ଏଇ ଯୋଉ ଫ୍ରି ଟାଇମ୍ ରେ ଯୋଉ ଭଉଣୀ ରହୁଛନ୍ତି ବଡ଼ ଦିଦି ଜଣେ
ଭୁଲ ହେଇନି ତ? ହ୍ୟାଲୋ କଣ କହିଲେ?
କହିଲି ବଡ଼ ଦିଦି ରହୁଛନ୍ତି ବଡ଼ ମାନେ ଭୁବନେଶ୍ୱରରେ ରହୁଛନ୍ତି ତାଙ୍କ ମ୍ୟାରେଜ ସେ ଅଛନ୍ତି ଭୁବନେଶ୍ଵର୍ ରେ ତ।
ଅ ହ ହ।
ଭିଣେଇ ଯିଏ ବଡ଼ ଭିଣେଇ ସିଏ ଦୋକାନ୍ ଦେଇଛନ୍ତି ବମୋବାଇଲ୍ ରେ ଇଏ ରିପାରିଂ କରୁଛନ୍ତି। ତାଙ୍କର ଭୁବନେଶ୍ୱରରେ ରହୁଛନ୍ତି ଆମ ଖଣ୍ଡଗିରି ଜାଗା ମର ଜାଣିଛନ୍ତି? ହ୍ୟାଲୋ।
ହଁ ହଁ କୁହ।
ସେ ଜକମରା ପାଖରେ ରୁହନ୍ତୁ ।
ଓହୋ କୋଉଠି ରଛି ଆମର ଭୁବନେଶ୍ଵରରେ ।
କହିଲେ
କିୁ କହିଲେ କୋଉଠି ବଡଦ ରହୁଛନ୍ତି କୋଉଠି ଆପଣଙ୍କର
ଆମ ଖଣ୍ଡଗିରି ଜାଗର ପାଖେ ରହୁନ
ଓହୋ ଖଣ୍ଡେୁର ଜାଗ ମରା ହଁ ସେଇ ଆମ ଘର ସେଇ ପାଖାପାଖି ଅତି ତିନି ଚାରି କିଲୋମିଟର ପାଖାପାଖି ହବ ଆଉ
ହଁ ହଁ । ହଉ ଠିକ ଅଛି ମତେ କଥା ହେଲେଣି । ଆପଣ ପରେ ବି କଥା ହେଇପାରିବ ନାହିଁ ଆପଣ କଲ୍ କରିବେ ଟ ରହ ପ୍ରାୟ ଟ ଦୋକାନ ଆମରେ ଆଜି ଦୋକାନ ଖୋଲି ନିଅ ତ ଆଉ ବର୍ଷା ଲାଗି ରହିଛିପଟେ ବର୍ଷା । ସଜ ମପଣ
ନା ଏପଟେ ହଉଥିଲା ସକାଳେ ଏବେ ଛାଡି ଯାଇଛି ପୁରା ।
ମେଘ ତ ଅଛି ପୁରା ବର୍ଷା । ପା ଘେରକି ରହିଛୁ । ବର୍ଷା ଛାଡିଛିଏବେ ଟିକେ ଟିକେ ।
ହଁ ହଉ ଠିକ ଅଛି ମୁଁ ଟିକେ ମୋର କଲ ଆସୁଛି ଆଉ ଗୋଟେ ତ
ଠିକ୍ ଅଛି।